ହ୍ୟାଲୋ।
ହ୍ୟାଲୋ।
କନ୍ ଖବର?
ହ୍ୟାଲୋ।
ହଁ ମୋ କଥା ଶୁବୁଛି ନା ସୁବୁନି?
ସୁଭା ଯାଉଚି ବାକି କ୍ଲିୟର ସୁୁଭା ଯାଉ ହ୍ୟାଲୋ। ହ୍ୟାଲୋ।
ହଁ ମୁଁ କହିଲି କି ମୋ କଥା ଏବେ ଶୁଭିଲା କି ତୁମକୁ?
ହଁ ଏବେ ଶୁଭା ଯାଉଚି କୁହ।
କଁ ଖବର?
ହ୍ୟାଲୋ।
କୁହ।
ଆଉ ରଜରେ ସବୁ କଣ କେମିତି ପ୍ଲାନିଂ ଚାଲିଛି ତମର?
କିଛି ଚାଲିନି।
ନାଇଁ ରଜ ଯେମିତି କି ଆମର ମାନେ ତମ ସେପଟେ ବାଲେଶ୍ୱର ସାଇଡ଼େ କେମିତି ହେଉଛିଥିଲା ଆଇପଟ୍ ସାଇଡ଼େ କେମିତି ହେଉଛି ସେଇ କହିଲ ଦେଖିଆ।
କିଛି ହଉନାହିଁ ଏପଟେ ଆମ ସାଇଡ ରେ ଭଲ ହୁଏ ଏପଟେ କିଛି ହଉନାହିଁ।
ହଁ ଯେ ହଁ ଆମ ସେପଟେ ଭଲ ହଉଥିଲା। କିନ୍ତୁ ଏଇ ପଶ୍ଚିମ ଓଡ଼ିଶା ସାଇଡ଼ରେ ତ କିଛି ବି ହଉନି। ଆଉ ଛୁଆବେଳେ କଣ କେମିତି ରଜ ହେଉଥିଲା ବଡ଼ ହେଲା ପରେ ଆଉ ରଜର ଏକ୍ସପିରିଏନ୍ସ କଣ ଟିକେ କହ।
କିଛି ନାହିଁ ଛୁଆବେଳେ ଘରକୁ କହିଲେ ଡ୍ରେସ ଆଣି ଦିଅନ୍ତି ବଡ ବେଳେ ବୟ ଫ୍ରେଣ୍ଡକୁ ଡ୍ରେସ ଆଣିି ଦେନ୍ତେ କହିଲେ ବହେ ଯେ ଗାଳି ଦଉଛି ସକାଳେ ସକାଳେ ଉଠିକିନା।
ହୁଁ ହୁଁ ଆଉ। ତମର ମାନେ ରଜରେ ପିଠା ଫିଠା ହରିକା କଲଣିହ
କିଛି ହେଇନାହିଁ ଏ ଶୁଣ ତ।
ହଁ କୁହ ହଁ କୁହ।
ତମେ ଏଇଥିରେ କଲ୍ କଲେ ଯୋଉ ଏଇଥିରେ କଲ୍ କଲେ କଣ ଏ ଆପ୍ ନ କୋଲେଇଲେ କଣ ଡାଇରେକ୍ ଟ୍ ଆସିବନି କି କଲ୍।
ମୁଁ ଜାଣିନି ବାକି ସେ ବିଷୟରେ ପରେ କଥା ହେବା ଏବେ କୁହ ସେଠି ହେଇଚି।
ହୋ ବିଷୟରେ କଥା ଶୁଣ ମୁୁ ଟିକେ।
ହଁ ଯେମିତିକି ଆ ତମ ସାଇଟରେ କଣ କେମିତି ରଜ ହୁଏ କି କଣ କେମିତି ରଜଟା କମ୍ପାଇଁ ହୁଏ। ଆଉ ତମର ପ୍ଲାନିଂ କଣ ଅଛି ରଜରେ। ଆଉ ଏବେ କେମ୍ତି କରୁଛ ଯେମିତିକି ମୁଁ ରଜରେ ଘରକୁ ଯିବି ବୋଲି ଯାଇପାରିଲନି ତ ଏଠ୍ ଠି ବସି ଡ୍ୟୁଟି କରୁଚି ତ ତମର ସେମ୍ତି କଣ କେମିତି ଚାଲିଛି।
ଆଉ ସେମିତିଆ ଚାଲିଛି ରଜରେ ରୁମ୍ ରେ ବସିଛି। ଅଳତା ଲଗେଇଚି ଚିକେନ୍ ବନେଇଥିଲି ଆଉ ଦୁଇ ଜଣ ଜଣେ ଦିଦି ଆସ୍ଥିଲା ଆଉ ଜଣେ ଆମ ଆଉ ଯୋ ଜୁନିୟର ଟା ଆସ୍ଥିଲା। ଚିକେନ୍ ବନେଇକିଣା ଖାଇକିନା ଶୋଇଛୁ।
ବହୁତ ସାରା କମ୍ପାନୀ ରଜରେ ଫେଷ୍ଟିଭାଲ୍ ମାନେ ଭିତରେ ମାନେ ପାଳନ୍ତି ଯେମିତିକି ରଜରେ ମାନେ ପୂଜା ପୂଜୀ ମୁର୍ଜ ଫୁର୍ଜ ସବୁ କରନ୍ତି ଦୋଳି ଖେଳାଯାଏ ବହୁତ କମ୍ପାଲ୍ରେ। ତ ତୁମ କମ୍ପାନୀରେ ସେମିତି କେମିତି କିଛି ମାନେ କରାଯାଉଛି କି।
ଆମ କମ୍ପାନୀରେ କିଛି ହଉନିଁ ଆମ କମ୍ପାନୀରେ ଖାଲି ଡ୍ୟୁଟି ହିଁ ହଉଛି।
ଅହ।
କମ୍ପା କମ୍ପାନୀ କୁ କମ୍ପାନୀର ଅଛି ଦୋଳି ଖେଳା ହବ।
ଆଉ। ଘରେ ସବୁ କେମ୍ତି ଅଛନ୍ତି।
ହାଲୋ।
ହୁଁ ଘରେ ସବୁ କେମିତି ଅଛନ୍ତି।
ଘରେ ଭଲ ଅଛନ୍ତି ଆମର।
ଓହ୍। ତୋ ମାଆଙ୍କ ଦେହ ମଝିରେ ଯୋଉ ଖରାପ୍ ଥିଲା କହୁଥିଲ।
ହଁ ତା ଦେହ ସବୁବେଳେ ଖରାପା ହଉଛି ସେ ତା କଥା କୁ ଏ ଦିଇ ଦିନ ତଳେ ତାକୁ ଜର ହେଇଥିଲା ଫେର୍ ଏବେ ମେଡିସିନ ଖାଇକିନା ଫେର୍ ଶୋଇଛି।
ସେ ଆମର ଏଇ ଜଗନ୍ନାଥ ଙ୍କର ରଥ କାମ ଏବେ ସବୁ ଚାଲ୍ଚି। ତ ତୁମର କେମ୍ତି କଣ ପୁରୀ ଫୁରୀ ଯିବାର ପ୍ଲାନିଂ ଅଛି ନା ନାଇଁ।
ଆର ଥର ତ ଡାକିଲି ପୁରି କୁ ଗଲନି ଦେଖିବା କେବେ ଗୋଟେ ଯିବା ଆଉ।
ଆଉ। ଛୁଆ ବେଳ ତ ଭଲ ଥିଲା ନା ଯେମିତି ରଜ ବେଳେ ଜାମୁକୋଳି ଗୋଟଉଥିଲେ। କି କିଛି କାମ କର୍ଥିଲେ। ଦୋଳି ଖେଳୁଥିଲେ ଏବେ ତ ସେମ୍ତି କିଛି ନାଇଁ ନା ତମେ ଦୋଳି ଖେଳିଚ।
ଯିବି ଭାବଛି ପାର୍କ ଆଡେ ଟିକେ ଦୋଳି ଖେଳି ଆଉ।
ତମକୁ କୋଉ କୋଉ ଦୋଳି ଖେଳିବାକୁ ଭଲ ଲାଗେ।
ମତେ ଯୋଉ ବାଉଁଶ ଦୋଳି ଯୋଉ ଟାୟାର ରେ ବନ୍ଧା ହେଇଥିବ ଗଡିଆ ପାଖରେ ପୋଖରୀ ପାଖରେ ଆଉ ସେଇଟାକୁ ପୁରା ପାଣି ଦେକି ପୁରା ମଝିକୁ ଛାଡିଦବ ଯାଇକିନା ପାଣିରେ ଢାପିକିନା ପଡିବ।
ଉଁ ହୁଁ ହଁ ଭଲ ଆଉ
ସେଇ ବାଲା ଧୂଳି ଖେଣିବା ପାଇଁ ଭଲ ଲାଗେ ହେଲା।
ଉ ହୁଁ ମୁଁ ତ ଛୁଆ ବେଳେ ବହୁତ ଦୋଳି ଖେଳୁଥିଲି ବାକି ଯେ ତେ ବୟସ ବଢ଼ିଲା ଦୋଳି ଖେଳିବାକୁ ମୋତେ ଡର ଲାଗିଲା। ମତେ ମୁଁ ଜାଣିନି ମୋରି ବାନ୍ତି ହେଇଯାଏ ଦୋଳି ଖେଳିଲେ। ଆଉ ବାକି ଯେତିି ମେଳା ଫେଳାରେ ଯୋଉ ଦୋଳି ପଡ଼େ ମୁଁ ଯାଇକି ଖେଳେ। ଏମିତି ରାମଦୋଳି ଚକିରି ଦୋଳି ସବୁ ଖେଳେ ବାକି ମୋତେ ଡର ଲାଗେ ବେଶୀ ସମୟ ଖେଳିପାରେନି। ଆଉ ପୁଅ ପିଲାମାନେ ତ ରଜରେ ଯେ ଶୀ ବେଶୀ ବାଗୁଡ଼ି ଖେଳନ୍ତି। ଆଉ ଇଏ ଯେମିତି ଖୋ ଖୋ ଛୁରୀ ସବୁ ଆମ ଆଡେ ସବୁ ଖେଳ ହୁଅନ୍ତି। ଆଉ ତୁମ ପଟେ ସେମିତି କିଛି ଖେଳ ହୁଏ କି ନାହିଁ।
ହଁ ଆମ ପଟେ ଖାଲି ଦୋଳି ଖେଳନ୍ତି ଆଉ ତାସ ତାସ କଲି ଖେଳନ୍ତି।
ହୁଁ ଆଉ ରଜପାନ।
ସେ ପାନ ଆଉ କିଏ ଖାଉଛି ଏବେ ତାର ଆମେ କହୁଛୁ ପାନ ଆଉ ଉଡିଗଲାଣି।
ଉଁ ସେ ଅଁ। ତମକୁ କଣ ଲାଗୁଛି ରଜଟା ଭବିଷ୍ୟତ କଣ ମାନେ ଆଗକୁ ରଜଟା ବଢ଼ିବ ନା ଆମିତି ଆମର ସ ମାନେ ଯେମିତି ଧୀରେ ଧୀରେ ଆମ ଟ୍ରାଡ଼ିସନ୍ ଧୀରେ ଧୀରେ ଲୋପ ପାଇ ବସିଲାଣି। ସେ ଲୋ ରଜଟା ବି ସେ ସେଇଭଳିଆ କମି କମି ଯିବ ନା ତୁମକୁ କଣ ଲାଗୁଛି ରଜଟା ଧୀରେ ଧୀରେ ମାନେ ଟାଇମ୍ ଅନୁସାରେ ବଢ଼ିବ ବୋଲି।
ଏ କମିଯିବ ୟା ଯେତେବି ଲା କମ୍ପାନୀ ଛୁଟି ଦଉନି ଆଉ ର ଜ ସେଲିବ୍ରେଟ କରିବ କିଏ କମିଯିବ।
ହୁଁ ହୁଁ। ଆଉ। ତୁମ ବିଷୟରେ କିଛି କୁହ। ନୂଆ ଡ୍ରେସ୍ କିଣିବା କଥା କିଣିବାରଥିଲା କିଣିଲନି ହେଇପାଇଲାନି ଆଉ ଫୁଣି କେବେ କଣ ଭାବୁଛ ନୁଆଡ୍ରେସ୍ ଆଣିବ ବୋଲି।
ଦେଖିବାଆ ଯିବା କାଲି ଆଜି ଆଜି ସନ୍ଧ୍ୟା ବେଳେ ନାଇଁ ତ ଯିବା ହଁ ଆଜି କାଲି ରଜ ଅଛେ ଆଜି ପହିଲି ରଜ।
ସେଇ ପୁରୀରେ ଯେମିତି ରଥଯାତ୍ରା ନା ଆମ ଗାଁରେ ରଥ ସ ଯାତ୍ରା ଚାଲିଛି ମନ୍ଦିର ଫନ୍ଦିର ସବୁ ସବୁରେ କାମ ଚାଲିଛି ନୂଆ ଜଗନ୍ନାଥ ମନ୍ଦିର ଆମ ଏପଟେ ହଉଛି। ତ ତମ ପଟେ ସେମିତି କିଛି ମାନେ କୋଉ କୋଉ ମନ୍ଦିର ଅଛି କହିଲ ତମ ପଟେ ଭଲ ମନ୍ଦିର। ବୁଲିଯିବା ପାଇଁ।
କଣ୍ଟା
ମୁଁ କହିଲି କି ଆମ ପଟେ ଯେମିତି ଭଲ ମାନେ ଆମ ଗାଁରେ ଜଗନ୍ନାଥ ମନ୍ଦିର ଅଛି। କାମ ଚାଲିଛି ଶିବ ମନ୍ଦିର ଅଛି। ତ ତମ ସେପଟେ କଣ କଣ ମନ୍ଦିର ଅଛି ଏମିତି ବୁଲାବୁଲି କରିବାକୁ ଆଉ ଭଲ ମନ୍ଦିର ଅଛି। କହିଲ।
ଆମ ସାଇଟ୍ ରେ ଭୂସଣ୍ଡେଶ୍ଵର ଅଛି। ଆମ ଘର ପାଖାପାଖି ହବ ଦଶ ବାର କିଲୋମିଟର ହବ। ଭୂସଣ୍ଡେଶ୍ୱର ଟା ଭଲ ମନ୍ଦିର ଯୋଉ ଏସିଆ ମହାଦେଶର ବୃହତ୍ତମ ଶିବଲିଙ୍ଗ ଅଛି ହେଲା। ଆଉ କଣ ଅଛି ଜଗନ୍ନାଥ ମନ୍ଦିର ଅଛି ବାଲାପାଳ ଜଗନ୍ନାଥ ମନ୍ଦିର। ତାପରେ ଆଉ କିଛି ନାହିଁ ଏମିତି ଶିବ ମନ୍ଦିର ଛୋଟୋ ମୋଟୋ ମନ୍ଦିର ଅଛି ଆଉ।
ହୁଁ ହୁଁ ଭଲ। ମୁଁ ଯାଇକି ଦେଖେ ଏସିଆ ମହାଦେଶର ବଡ଼ ଶିବଲିଙ୍ଗ ମାନେ ତ ଯାଇକି ଦେଖିବାକୁ ପଡ଼ିବ କଣ ହେଇଛି। ଆଉ ତୁମକୁ ମାନେ ରଥଯାତ୍ରାରେ ରଥଯାତ୍ରା କୋହୁଛି। ମାନେ ଆଉ ତମ ଆଡ଼େ ଚାଷବାସ ସବୁ କଣ ହୁଏ ଏବେ ତ ବର୍ଷା ମୌସୁମୀ ପଳେଇଆସିବ। ବର୍ଷା ଷ୍ଟାର୍ଟ ହେଇଯିବ ତ ଆମର ଯେମିତି ଏପଟେ ଧାନ ଚାଷ ହେରିକା ସବୁ ଷ୍ଟାର୍ଟ ହେଇଯାଏ ସବୁ ବିଲରେ ମାନେ ଧାନ ରୁଅନ୍ତି ସବୁ ଷ୍ଟାର୍ଟ କରିଦିଅନ୍ତି ଆଉ ଧାନ ତ ତମ ପଟେ କଣ କେମିତି ସବୁ ଚାଷ ହୁଏ। ଆଉ କଣ କେମିତି ସବୁ ଧାନ ହୁଏ ଚାଷ ମାନ ଧାନ କି ଯେକୌଣସି କଣ କଣ ସବୁ ଚାଷ ହୁଏ ଏଇ ଜୁନ୍ ମାସଠୁ ଷ୍ଟାର୍ଟ ହୁଏ।
ଆମ ସାଇଡରେ ଧାନ ଚାଷ ଧାନ ଚାଷ ତ ପର ହୁଏ ଆଉ ପାନ ଚାଷ ସବୁ କଳା ହୁଏ ପାନ ଚାଷ। ଆଉ ପନିପରିବା ଯେମିତିଆ ହୁଏ ଆଉ।
ପାନ ଚାଷଟା କେମିତି କର ତମ ଆଡ଼େ ମୁଁ ତ ଜାଣିନି ଦେଖିଆ କହିଲ ତୁ ପାନ ଚାଷଟା କଣ କେମିତି ହୁଏ କିଛି କହିଲ।
ତମ ପାଖେ ଗୁଗୁଲୁ ଅଛି ନା। ଅଛି କି ନାଇଁ ମାରିକିନା ଦେଖିଦବ।
ଆମ ଆଡ଼େ ତ ଧାନ ଚାଷ ଟା କଣ କେମିତି ହୁଏ ଏଇ ଏ ରେ ରେ ଧାନ ରୁଅନ୍ତି ତାପରେ ତାକୁ ବୁଣନ୍ତି ତାପରେ ଧାନଟା ଉଠେଇକି ରୁଅନ୍ତି। ସେଇଟା ପୁଣି ନେଇକି ପୋତୋନ୍ତି ଏମିତି କରିକି ସବୁ ଧାନ ଚାଷ କରାନ୍ତି। ତମ ସେପଟୁ ମାନେ ଧାନ ଚାଷ ଖାଲି ହୁଏ ନା ଧାନ ଏଇ ସମୟରେ ଆଉ କି କି ଚାଷ ହୁଏ।
ଆଉ କଣଟା କାକୁଡ଼ି ଲଗାନ୍ତି କଖାରୁ ଲଗାନ୍ତି। ଭେଣ୍ଡି ଚାଷ ଯେତିକି ପନିପରିବା ଯାହା ଅଛି ସବୁ ଚାଷ କରନ୍ତି।
ମୁଁ ଗୋଟେ କଥା ପଚାରିବି ପୂର୍ବ ଓଡ଼ିଶାରେ ଭଲ ଚାଷ ହୁଏ ନା ପଶ୍ଚିମ ଓଡ଼ିଶାରେ ଭଲ ପନିପରିବା ଚାଷ ହୁଏ।
ପଶ୍ଚିମ ଓଡ଼ିଶାର ହୋଏ।
ନାଇଁ ପଶ୍ଚିମ ଓଡ଼ିଶାରେ ତ ଭଲ ଧାନ ଚାଷ ହୁଏ। କିନ୍ତୁ ପୂର୍ବ ଓଡ଼ିଶାରେ ଭଲ ପରିବା କୁହନ୍ତି ବାକି ତମେ କଣ କହିବ।
ପଶ୍ଚିମ ଓଡ଼ିଶାରେ ଭଲ ପରିବା ଚାଷ ହୁଏ ନଦୀ ଅଛି ନଦୀକି ଉପକୂଳବର୍ତ୍ତୀ ଅଞ୍ଚଳରେ ଭଲ
ଭଲ ଚାଷ ହଁ ପଶ୍ଚିମ ଓଡ଼ିଶାରେ ଭଲ ନଦୀ ହେରିକା ଅଛି। ଆଉ ପଶ୍ଚିମ ଓଡ଼ିଶାର ଜଳବାୟୁଟା ଭଲ ନା ପୂର୍ବ ଓଡ଼ିଶାର ଜଳବାୟୁଟା ଭଲ ତୁମ ହସାବରେ?
ପୂର୍ବ ଓଡିଶାର ଜଳବାୟୁ ଭଲ।
କଁ ପାଇଁ?
ପଶ୍ଚିମ ଓଡିଶାରେ ଇଣ୍ଡଷ୍ଟ୍ରି ଅଛି କଳକାରଖାନା ସବୁ ଅଛି ସେଥିପାଇଁ ପୂର୍ବ ଓଡିଶାର
ଜଳବାୟୁ ଭଲ
ଉଁହୁଁ ମତେ ବି ସେଇୟା ଲାଗୁଛି କି ଆମ ପୂର୍ବ ଓଡ଼ିଶାରେ ଭଲ ଜଳବାୟୁ। ବାକି ପଶ୍ଚିମ ଓଡ଼ିଶାରେ ବହୁତ ନଦୀ ଯେମିତି ମହାନଦୀ ହେରିକା ଅଛି ସେଇ ଯୋଗୁଁ ଧାନ ହେରିକା ଚାଷ ହୁଏ ନହେଲେ ଜଳବାୟୁ ପୂର୍ବ ଓଡ଼ିଶାରେ ଭଲ ଆଉ ପୂର୍ବ ଓଡ଼ିଶାରେ ଆମର ସମୁଦ୍ର ରହିଚି ତ ଯୋଗୁଁ ବେଶୀ ମାଛ ହେରିକା ବୋହୁତ ଭଲ ବୋହୁତ ପ୍ରକାର ମାଛ ହେରିକା ସବୁ ମିଳେନା। ପଶ୍ଚିମ ଓଡ଼ିଶା ଅପେକ୍ଷା। ମୁଁ ରଖୁଛି ଆଁ ଯାଉଛି ଇଏ କରିବି।
ଠିକ୍ ଅଛି।